ସୁଆ।
ହଁ କଣ କରୁଚୁ?
ମୁଁ ଏଇ ବସିଛି ତୁ କଣ କରୁଛୁ?
ମୁଁ ଏଇ ବସିଛି ଆଉ।
ଆଉ ସନ୍ଧ୍ୟାରେ କଣ ଖାଇଥିଲୁ?
ସନ୍ଧ୍ୟାବେଳେ କଣ ଖାଇଥିଲି? ପଣସ ଖାଇଥିଲି ଆଉ।
ତୋତେ କଣ ପଣସ ଭଲ ଲାଗ କିି?
ଆଁ
ତତେ କଣ ପଣସ ଭଲ ଲାଗେ କି?
ହଁ ମୋତେ ପଣସ ଭଲ ଲାଗେ, ତୋତେ କଣ ଭଲ ଲାଗେ?
ମତେ ତ ପଣସ ଭଲ ଲାଗେନି ତୋତେ କଣ କଞ୍ଚା ପଣସ ଭଲ ଲାଗେ ନା ପାଚିଲା ପଣସ ଭଲ ଲାଗେ।
ମତେ ପାଚିଲା ପଣସ ଭଲ ଲାଗେ। ପାଚିଲା ପଣସ ଟା ମତେ ଭଲ ଲାଗେ, କଞ୍ଚା ପଣସ ଟା କଠା କରିକି ତରକାରୀ କଲେ ଉଁ ଭଲ ଲାଗେ କିନ୍ତୁ ବେଶୀ ମତେ ପାଚିଲା ପଣସଟା ଭଲ ଲାଗେ। ବେଶୀ ସ୍ଵାଦ ଲାଗେ ପାଚିଲା ପଣସ ଟା।
ମତେ କିନ୍ତୁ କଞ୍ଚା ପଣସ ଟା ବହୁତ ବଢିଆ ଲାଗେ ଖାଇବା ଲାଗି।
ଓହୋ ଆଉ ତୁ ଏବେ କଣ କରୁଛୁ? ଖରା ବେଳେ କଣ ଖାଇଥିଲି ଭା ଓହୋ ଖରା ବେଳେ କଣ ଖାଇଥିଲି ଭାତ ମାଛ ତର କାରି କାକୁଡି, ସାଲାଡ଼୍, ପାମ୍ପଡ଼।
ୱା ବଢିଆ ଆଉ।
ଆଉ ତୁ କଣ ଖାଇଥିଲୁ? ଭାକୁର ମାଛ।
ଆ ବାସ୍ ଭାକୁର ମାଛ ତ ବହୁତ ସୁଆଦିଆ ଆଉ। ମୁଁ ଖାଇଥିଲି ପଖାଳ ପଖାଳ ସହିତ କଦଳୀ ଆଳୁ ଭ ଜା ଆଉ ତା ସହ ପାଚିଲା ଆମ୍ବ।
ଓ ହୋ।
ହଁ ଆଉ ତୋର ଦିନ କେମିତି?
ଆଉ ତୁ କେବେ ଆସିଲୁ କେବେ?
ମୁଁ ତ ଆସିଲିଣି ତେର ତାରିଖରୁୁ ଆସି ମୁଁ ରଜ ପୂର୍ବରୁ ଘରକୁ ଆସିଥିଲି କାହିଁକି ନା ରଜ ମତେ ଘରେ କରିବାର। ଥିଲା ନା ସେଥିପାଇଁ ମୁଁ ଘରକୁ ଥିଲୁ ବଧୁ ବାହାରେ ତୁ କହୁଥୁଲୁ ଏ ବାହାରେ ବସିକି ମୋ ସହ କଥା ହଉଛୁ?
ହଁ ମୁଁ ବାହାରେ ବସିକି କଥା ହଉଛି ଭିତରକୁ ଯାଉଛି ଘରେ ଭିତରେ ବସି‌। ଦେଖା ହେବା।
ହଁ। ନାଇଁ ବାହାରେ ବସିଲେ ଭଲ ବାହାର ପବନ ବାଜିଲେ ମନ ହାଲକା ଲାଗେ। ଥିବ ଆଉ ରାତ୍ର ଭୋଜନରେ ତମର କଣ ହଉଛି ଖାଇବାକୁ?
ରାତ୍ର ଭୋଜନରେ କଣ ଏବେ ହଉଛି ପୂରି ଆଉ ପନିରୀ।
ବଢିଆ ସୁଆଦିଆ ସୁଆଦିଆ ଖାଇବା ଖାଉଛୁ ଆଉ। ଆଉ ଘରେ ସବୁ ତମର ଭଲ ଅଛନ୍ତି?
ହଁ ଘରେ ସବୁ ଭଲ ଅଛନ୍ତି କାଲି ବା ତମର ଜନ୍ମଦିନ?
ହଁ ହଁ କାଲି ମୋର
ଆଉ କାଲି କାଲି ପାଇଁ କଣ ହଉଛି?
ଅ କା ସେମିତି କିଛି ନାହିଁ କଣ। ସେଇ ଆଉ ଛୁଆ ବେଳେ ଟିକେ ଖୁସି ଲାଗୁଥିଲା ଜନ୍ମଦିନ ଆସିଲି। ଏବେ ବଡ ହେଇଗଲେ ନା ଆଉ ମଜା ଲାଗୁନାହିଁ ଏତେ।
ଅ ହଁ।
ନାଁ
ହୁଁ ପଖାଳ ଖାଇବାକୁ ତମକୁ ଭଲ ଲାଗେ ନା ଗରମ ଭାତ?
ମୋତେ ହୁଁ ପ ପଖାଳ ଗରମ ସବୁ ଖାଇବାକୁ ଭଲ ଲାଗେ ସେ। ଇଛା ଇଚ୍ଛା ଉପରେ ନିର୍ଭର କରେ ଯେତେବେଳେ ପଖାଳ ଖାଇବାକୁ ଇଚ୍ଛା ହେଇଥିବ ପ ପଖାଳ ଖାଇବି ନହେଲେ ଗରମ ଆଉ ତତେ କୋଉଟା ଭଲ ଲାଗେ ଖାଇବାକୁ?
ମତେ ଖାଇବାକୁ ଭଲ ଲାଗେ ପଖାଳ ଆଉ ଗରମ ଭାତ ବି ସେମିତି। ଭଲ ଲାଗେ ଆଉ ଏତେ ବି ଟା ନୁହଁ ଚିକେନ ତରକାରୀ ଆସେ?
ମତେ ମତେ ହଁ ମୋତେ ଏବେ ଏବେ ହୁଁ ହୁଁ।
ଚିକେନ ତରକାରୀ ଥିଲେ ମୁଁ ଥରେ ଗୋଟେ ରେସିପି କହୁଛି ତୁ ସେଇ ରେସିପିରେ କରିବି ଦେଖିବୁ ହାତ ଚାଟିକି ପୁରା ଖାଇବୁ।
ଆଚ୍ଛା କହିଲୁ ଦେଖିବା କଣଟା?
କଣ କରିବୁ ନା ଫାଷ୍ଟ ଆ ପ୍ରଥମେ ହେଲା ପିଆଜ ଟିକେ ବେଶି ଦବା ପିଆଜ ମାନେ ବା କଟିବନି ପିଆଜ ଟାକୁ କୁଚ ଦବ ପିଆଜ ଟା କୁଚ ଦେଲେ ହିଁ ତରକାରୀ ଟା ସବୁ ତରକାରୀ। ଯ ଯେଉ କୌଣସି ତରକାର ଏଇଟା କର ପିଆଜ ଟା କୁଚ ଦେଲେ ହିଁ ଭଲ ଲାଗେ ବାକି ଦିନ ଏତେ ଟେଷ୍ଟ ଆସ। ସ୍ବାଦଟା ଏତେ ଆସେନା। ଆଗେ ପିଆଜ ଟାକୁ ପୁରା ତମେ କାଟିଦବ ହେଲା। ଅଦା ରସୁଣ ତାକୁ ଆଗେ ବାଟିଦବ ହଁ ବାଟିଦବ। ଆଉ ସବୁ ଡାଲଁ ଡାଲଚିନି ଗୁଣ୍ଡ ସବୁ ମିଳୁଛି ଆମର ହଁ ଅଳେଇଚ ଲବଙ୍ଗ ଡାଳ ଚିନି ଜିନିଷ ମିଳୁଚି ତାକୁ କି ଗୋଟେ ସାଇଡରେ ବାଟିକି ରଖିବ କରି ପାଉଡର ହଁ ହଁ ହଁ ଗୋଟା ମସଲାବ ଆଉ କରି ପାଉଡର ଅଛି। ଚେ ମସଲା ଗରମ ମସଲା ଆକୁ ବି ସବୁ ରଖିବ ହେଲା ତାପରେ ପିଆଜ ତଚ ସୋରିଷ ତେଲରେ କରିବ ସୋରିଷ ତଲରେ କଲେ ବି ସାଦଟା ଲାଗିବ। ସେ ସବୁ ଜିନିଷର ତରକାରୀ ହଉ ଭଜା ହଉ ହଁ। ଆଗେ ସୋରିଷ ତେଲେ ପକେଇକି ତାପରେ ତାକୁ ପିଆଜ ଟା ପକେଇ ଦେଇକି ଜାଳିଦବ ହେଲା। ପିଆଜ ଟା ଟିକେ ଲାଲ ଲାଲ ହେଇଗଲା ତାପରେ ଅଦା ପିଆଜ ଯାହା ରଖିବ ସବୁ ବଟା ତାକୁ ପୁଣି ପକେଇବ ତାକୁ ପୁଣି ହଳଦୀ ଗୁଣ୍ଡି ଲଙ୍କା ଗୁଣ୍ଡି ଜିରା ପାଉଡର ଏମିତି ଯୋଉ ଚିକେନ ମସଲା ଗରମ ମସଲା ଆଉ ସବୁ ପକେଇକି ଭଲସେ ପୁରା କଷିବ କଷି ସାରିଲା ପରେ ମାନେ ଟିକେ କଷି ସାରିଲା ପରେ ଅଟୋମେଟିକ କଷିଲା ବେଳେ ମାନେ ମସଲା ରୁ ମାନେ ଯୋଉ କଷା ଜିନିଷଟା ତେଲ ଅଳ୍ପ ଅଳ୍ପ ଆସ୍ତେ ଆସ୍ତେ ବାହାରିବ ତେଲ ଭାଲା ମାନେ ଜାଣିବୁ ଯେ ମସଲା କଷି ହେଇଗଲା ଗ ଆଗେ ଶୁଙ୍ଘିବ ବି ଗନ୍ଧ ଟା ବି ବଳ ଲାଗି ନହିଁ। ତାପ ପକେଇଛି ତାପରେ ଚିକେନ ଟାକୁ ପକେଇଦବା ଆଉ ଘୋଡେଇଦବ ପାଣି ଟିକ ଦେଇଛି ଆଉ।
ଆଛା ବଢିଆ ମୁଁ ମୁଁ ନିହାତି ଥରେ କରିକି ଖାଇବି ଆଉ ତାପରେ ତତେ ଜଣେଇବି କେମିତି ଲାଗିଲା ଆଉ। ଆଉ ତମଅ ବାଡିରେ ଏଥର ଆମ୍ବ ହୋଇଥିଲା ନା ନାଇଁ?
ଆମ୍ବ ଏଥର ପ୍ରଚୁର ହେଇଥିଲା। ଜାଆମ ସତୁ ସବୁ ସବୁ ଲୋକ ଆସିକି ଆମ୍ବ ନେଇଗଲେ
ହଁ ଆଛା ତାହେଲେ ତମର ଆମ୍ବର ଆଚାର ହେଇଛି ନା ନାଇଁ?
ଆମ୍ବର ଆଚାର କରିବାକୁ ଆମର ଘରେ କେହି ଲୋକ ନାହାନ୍ତି ଆମର ଖାଲି ଯୋଉ କଞ୍ଚା ଆମ୍ବ ହେଲା ଖଟା କରିକି ଗାଧୁଆ ବେଳେ ଖାଇଲେ ମଧ୍ୟାହ୍ନ ଭୋଜନ ରେ ଆଉ ପାଚିଲା ଆମ୍ବ ସବୁ ଖାଇଲେ ଖଟା କରନ୍ତିନି ଆମର କେଇ।
ହଁ ପାଚିଲା ଆମ୍ବର ତ ଯୋଉ ଶୁଆଦ କ ଞ୍ଚା ଆମ୍ବରେ ନାଇଁ ଭଲ କରିଛ ପାଚିଲା ଆମ୍ବ ଆଉ ସେମିତି ଆମ୍ବ ଚାଟଣୀ କରି ଖାଇ ଦେଇେଛ ଭଲ କରିଛ।
ହଁ।
ଆଉ ସବୁ ଭଲ ତର?
ହଁ ଆଉ ସବୁ ଭଲ ଆଉ ଘରେ ସବୁ ଆଣ୍ଟି ଅଙ୍କଲ
ନା ନାଇଁ
ହଁ ବାଲିଯାତ୍ରା ରେ ଘରେ ହ ଥିଲି। କିନ୍ତୁ ଯାତ୍ରା ଦେଖିବାକୁ ଯାଇ ହି ନଥିଲି। ହଁ ଯାତ୍ରା ଦେଖିବାକୁ ଆଉ କଣ ଆଗ ଭଳି ମଜା ଲାଗୁଛି। ନା ଆଉ ଆଗ ଭଳି ଆଉ ଗୋଟେ ଖୁସି ଅଛି।
ଠିକ ଠିକ ଆଗ ଭଳିଆ ଆଉ ସେ ମଜା ମସି ବସି ନାହିଁ କିଛି।
ଆଉ ରଥଯାତ୍ରା ଦେଖିବାକୁ ଏଥର ପୁରୀ ଯିବୁ କି ନାଇଁ?
ମତେ ଟିକେ ଭିଡ ଜାଗା ଭଲ ଲାଗେନି ପ୍ରଥମରୁ ଏଇ ଯୋଉ ସବୁ ଯୋଉ ଭଳିଆ ଭିଡ ହଉଛି। ଆଉ ମୁଁ ମାନେ ଯାଇକି ସେଠି ମାନେ ରହି ମାନେ ବୁଲିବାଲିକି ଦେଖି ଦେଖ ପାରିବିନି ସେଥିଲାଗି ମନ କରେନି ମୁଁ ମାନେ ବୁଲିବାକୁ ଯିବା ପାଇଁ।
ହୁଁ ତା
ଠାକୁରଙ୍କ ତାପରେ ଜଗାର ଡୋରି ଲାଗିଲେ ଯିବି ଆଉ।
ହଁ ରଥଯାତ୍ରାରେ ଭିଡ ସମୟରେ ଗଲେ ବି ଜଗା ଦର୍ଶନ କରିହବନି ତ ତା ଅପେକ୍ଷା ଏଇଠି ଟିଭିରେ ସିଧା ପ୍ରସାରଣ ରେ ଦେଖିଦେଲେ ହିଁ ଭଲ।
ହଁ। ସେଇ ତ ଜୀବନର ଗୋଟେ ଖୁସି ଆଉ।
ହଁ ପରା। ଆଉ ଦେହ ଠିକ ଅଛି?
ସେ, କଣ କହିଲ?
କିଛି
ହଁ ଦେହ ପା ଠିକ ଅଛି।
ଆଉ ଘରେ ସମସ୍ତଙ୍କ ଦେହ ଭଲ ଅଛି?
ହଁ ଦେହ ପା ସବୁ ଠିକ୍ ଅଛି, ଆଉ ଅଙ୍କଲ୍, ଆଣ୍ଟି କଣ କରୁଚନ୍ତି ସବୁ?
ସମସ୍ତେ ସେଇ ବସିଛନ୍ତି, କିଏ ଟିଭି ଦେଖୁଛନ୍ତି ଏମତି ଏଇ ସବୁ କର ଚନ୍ତି ଆଉ। ତୋତେ ଗୁଚୁପ ଖାଇବାକୁ ଭଲ ଲାଗେ ନା ଚାଟ୍ ଖାଇବାକୁ ଭଲ ଲାଗେ?
ମୋତେ ଟିକେ ଗୁପଚୁପ୍ ଖାଇବାକୁ ଭଲ ଲାଗେ ତରେ ଚାଟ୍ ଖାଇବାକୁ ବି ଭଲ ଲାଗେ।
ଆଚ୍ଛା ଆଚ୍ଛା, ତୋତେ ଚାଟ୍ ତୁ କଣ ରାଗ ଭଲ ଲାଗେ ନା ମିଠା ଭଲ ଲାଗେ?
ହଁ, ମୋତେ ରାଗ ଟା ବେଶୀ ଭଲ ଲାଗେ। ତୁ ମ୍ୟିଉଟ୍ ଟା ମାରଦଉନୁ।
ଆଚ୍ଛା ହଁ ଜଣ ଜଣଙ୍କୁ ଚଟପଟା ଜିନିଷ ଖାଇବାକୁ ବହୁତ ଭଲ ଲାଗେ।
ହଁ।
ଓହୋ, ଘର ଭିତରେ ଅଛୁ, ବହୁତ ସୋ ଅ, ସାଙ୍ଗ ମାନେ ଛୁ ଛୁଆ ବୋଧେ
ହଁ, ଏ ଆମର ସେ ଗୋଟେ ଭଉଣୀର ଝିଅ ଆସିଚି।
ଓ ହଁ ଆଚ୍ଛା ଆ ସେଇଆ ମୁଁ ସେଇଆ କହୁଛି କ ଛୁଆ ପାଟି କାହିଁ ଶୁଭୁଛି ଆଉ।
ସେ ଗୋଟେ ଭଉଣୀର ଝିଅ ଆସିଥିଲା ସେ ସଉଦା ଆସିଛି ଘରକୁ ଖାଲି କହୁଛନ୍ତି ନେ, ନେ, ନେ। କଣ ସବୁ କରିବି।
ଆଉ, ଆଉ ତୁ ତୋର କାମକୁ ଯାଉଛୁ ନା ନାଇଁ କେତେବେଳେ ଯାଉଛୁ?
ହଁ, କାମକୁ ତ ସବୁବେଳେ ଯାଉଥିଲି। ଆଜି କେବଳ ଘରକୁ ଆସିଛି। ବେଳେ ବେଳେ ଘରକୁ ଆସୁଛି, ନହେଲେ ରହିଯାଉଛି ସେଠି। ଆଉ ଆସୁଛି ଆଜି ଆସିଛି ଆଉ, କାଲି ପୁଣି ଯିବି ଆଉ।
ଆଚ୍ଛା ପ୍ରତ୍ୟେକ ଦିନ ଯିବା ଆସିବା କରୁଛୁ, ଆଉ କେବେ କେବେ ରହିଯାଉଛୁ ନାଇଁ?
ହଁ, ହଁ ଏବେ ଜମଛି ମୋ ଭଉଣୀ ଟା ଆସିଛି ବୋଲିକି ହେ ମୋ ଭଉଣୀ ଟା ଆସିଛି। ମୁଁ କହିଲି ମୋର ଗୋଟେ ଭଉଣୀ ଆସିଛି ନା ସେଥିଲାଗି ଏବେ ଯିବା ଆସିବା ଟିକେ କରୁଛି ତାପରେ ରହିଯିବି ଆଉ।
ଓହୋ, ଆଚ୍ଛା ହେଁ ଭଲ କରିି ଘରକୁ ଆସିକି ରହିବାଟା ସମସ୍ତ ସହିତ ମିଳିମିଶିକି ରହିବାଟା ବହୁତ ଭଲ।
ହଁ, ଜାଣିଛୁ ଆମ ଗାଁ ରେ ସବୁ କଣ ହେଇଥିଲା? ଆମ ଗାଁ ରେ ସବୁ ଜଣଙ୍କ ଘରେ, ଆମ ଗାଁରେ ଜଣଙ୍କ ଘରେ ତେଇଶି ତେଇଶି ଟି ନାଗ ସାପ ବାହାରିଲା।
ଆରେ ଆରେ ଆଜିିକାଲିଆ ଦୁନିଆରେ ପୁଣି ହଁ ହଁ ଗାଁ ମାନଙ୍କରେ ଯୋଉ ସବୁ ରହିଯାଉଛି ବହୁଦିନ ତଳର ଚାଳ ଘର ରହିଯାଉଛି ତାକୁ ବ୍ୟବହାର ବି କରୁନାହାନ୍ତି ସେଥିପାଇଁ
ହ
ବୋଧେ ହେଇଥିବ ନା କଣ।
ହଁ, ସେଇଥିପାଇଁ ରହିଯାଉଛି ପୁରା। ରହିଯାଇଥିଲା ତାକୁ ସବୁ ଲୋକ ଆସିଥିଲେ ତାଙ୍କୁ ନେଲେ ଚ ହୁଁ ଉଦ୍ଧାର କରିବାକୁ ଲୋକ ହିଁ ଆସିଥିଲେ ସେ ସବୁ ମାଟି ଖୋଳିଲେ ସ ଗୋଟେ ଉପରେ ଗୋଟେ ଗୋଟେ ପରେ ଗୋଟେ ଅଣ୍ଡା ସାପ ସବୁ ବାହାରିଲା ସେଥିଲାଗି ଆମ ଘର ଚାରିପଟେ ପୁରା ଲାଇଟ ର ପୁରା ବହୁତ ଆବଶ୍ୟକ, ଆବଶ୍ୟକ ଅନୁସାରେ ବି ଲାଇଟ୍ ଗୁଡିଏ ସବୁ ବି ଦିଆହଇଛି।
ହଁ ହଁ ଘର ଘର ଚାରି ପାାଖରେ ଆଲୋକିତ ରହିବା ନିହାତି ଆବଶ୍ୟକ।
ହଁ ଆପରେ କଣ କରିବୁ କଣ ତୁ?
ଆପରେ କିଛି ନାହିଁ ଆଉ ଗୋଟେ ଜାଗାରେ ମୋର କାମ ହେଇଯାଇଛି। ଅ ଫୁଣି ଯାଇକି ସେଠାରେ ସେଠି ଯାଇକି ରହିବି ଆଉ।
ହଁ
ସେ ପାଞ୍ଚ ତାରିଖରେ ଡାକିଛନ୍ତି ମୁଁ ଦେଖିକି ଯିବି ଆଉ।
ଅହ।
ହୁଁ।
ସେଇଆା ଆଉ କଁ ଘରେ ବସିବ ବି କେତେ ଦିନି ଯାହା ହେଲେ ବି ଖର୍ଚ୍ଚ ବଢୁଚି। ଆଉ ଯାହେଲେ ବି ପଇସା ନିହାତି ଦରକାର।
ବାସ୍ ଯାହା କହିଲ ଆଜିକାଲି ଆଉ କେହି ଆଜିକାଲି ଆଉ କେହି ବେକାରୀ ରହିଲେ ତ ଠିକ ହବନି ସମସ୍ତେ କା କିଛି ନା କିଛି କାମ କରିବା ନିହାତି ଆବଶ୍ୟକ।